ହଉ କଣ କରୁଛ କଣ?
ଏଇ ବସିଥିଲି।
ନା ବସେଇ ଦେଖ ଖାଲି ଦିନ ସ ର ଖାଲି କଣ ଦିନ ସାରା ବସୁଛ କିଛି କାମ କରିବ ନା।
ନ ନା ଇ କାମଲ ସରିକି ବସିଥିଲି।
ନା ନା କାମ କଲେ ସିନା ଦେହ ଫୁର୍ତ୍ତି ହବ। ଦେହ ଭଲ ରହିବ ବସିଲେ ପା ବହୁତ ସାରା ରୋଗ ଆଜିକାଲି ହଉଛି ନା। ସେଇଟା ଭଲ ନୁହଁ।
ହଁ ନା ତମଁ ଫେର ବି କାମ
ଆଛା କାମ କର।
କରୁଛି ଏମତି ନାଇଁ କି ମୁଁ ଏମ୍ ସତେବେଳେ ବସୁଛି।
ଯାହଉ କାମ କରିବା ଟା ଭଲ ନା ଆଉ ତମ ମାଙ୍କୁ ତମେ ସାହାଯ୍ୟ କର ନା? ଆରେ ମୁଁ ଏବେ ଯାଇଥି ଆମ ଅଙ୍ଗନବାଡି ଯୋଉ କୁହନ୍ତିନି ନା। ଆଜି ଆମର ଏଠି ଆମର ଛାତିକୁ ଫଟୋ ଉଠେଇକି ଯୋଉ ରିପୋର୍ଟ ସବୁ ବାହାର କରନ୍ତି କାହାର ଭଲ ଅଛି କଣ ଖରାପ ଅଛି? ସେଇଟା କରିବାକୁ ଯାଇଥିଲି ହଁ ସେଇଟା କରିବାକୁ ଯାଇଥିଲି। ହଁ ହେଇଗଲା ରିପୋର୍ଟ ବୋଧେ ପଛରେ ବାହାରିବ ଆଉ।
ହଁ।
ଆଉ ତାପରେ ଆମର ଏଠି ଯୋଉ କ୍ଲବ ଅଛି ସେଠି ଗୋଟେ ଆଜି ଗୋଟେ ଅ କଣ ଗୋଟେ ଉତ୍ସବ ହୋଉଚି। ସେଇଠିକି ମୁଁ ଯାଇ ହେଲେ ଯେତିକ ସବୁ ଆମ ସବୁ ଗୋଷ୍ଠୀ ଯୋଉ ବନାନ୍ତି ଅ
ହଁ ହଁ ହଁ ହୁଁ ହଁ ସ
ମାନେ ଆସନ୍ତି ତାଙ୍କର ସବୁ ପ୍ରୋଗ୍ରାମ ହୋଉଛି ସେଠି ବୋହୁତ ସାରା ଜିନିଷ ବି ଆମର ଦୋକାନ ବି ପଡିଚ। ଅ ମାନେ ପୂର୍ବରୁ ଆମର ଧାନ ଧାନ ହୋଉ ଯାହା ଉମ୍ ଅମଳ କରିକି ଯୋଉ ମାଟି ତଳେ ପୋତିକି ଯୋଉ ରଖନ୍ତି। ସାଇଜି କରିକି ସେଗୁରା ସବୁ ସାରା ଜିନିଷ ପଡିଚି।
ଓହୋ କେବେ ଆସ
ଆଉ ଖାଇସାରିଲାଣି ହଁ ଏବେ ଆସିକି କି ଟିକେ ଧୋଇଧାଇ ହେଇକି
ଓହୋ। ହଁ ଖାଇ ସାଇଲିଣି। ତମେ
କଣ ଖାଇଲ ଆଜି କଣ ଖାଇଲ ଆଜି ତମେ?
ଆଜି ଆଜି ଭେଣ୍ଡି ଆଲୁ ଭଜା ହେଇଥିଲା ରୁଟି ଏମିତି ଆଉ ଏବେ ତ ଅ ମମି ରୋଷେଇ କରୁଚନ୍ତି ହେଇନି।
ହଁ ଓ ମୋ ବୋଉ ବି ରୋଷେଇ କରୁ ଚି ଆଉ ସେ ବି ମତେ ଆଜି ଏତେ କିଛି ଆଜି ଏତେ କିଛି କାମ ନାହିଁ।
ଓହୋ ।
ସେଠି ଗୋଟେ ସେଠି ଗୋଟେ ଶବ୍ଦ ହୋଉଚି।
କୋଉଠି?
କି ତମର ସେଠି ଗୋଟେ ସା ମାନେ ଶବ୍ଦ ଆସିଲା।
ହଁ ହଁ ସେ
ହଁ ଆମ୍ ହଁ ହଁ। ହଁ ବା ତମ ଭ‌ଏସ୍ କଣ କଟୁଛି ହୋଉନି ବୋଧେ ତମ ନେଟ୍ ହଁ ହଁ ହଁ ହଁ ବୁଝିଲି ବୁଝି ଲି ଆଉ ଆଉ ମୋ। ଏ ତମ କଥାଟ ଶୁଭୁନି ବୋଧେ ନେଟ ସ୍ଲୋ ଅଛି। ବୋଧେ। ସବୁ ଜାଣିଛ ରୁଟି। କେମିତି ବନାଯାଏ।
ହଁ। ସେଇଆ ହେଇଥିବ। ପାଣି ସବୁ ମୁ ପିଇକି ଛଟକିକି ରୁଟି କରାଯାଏ। ହୁଁ ହଁ ଆମର ତ ବହୁତ ମାନେ ମାନେ ଗୁଣ ପକା ଯାଇଏନି ତାଙ୍କର।
ହଁ ଟିକେ ଟିକେ ନାରୁ ପକାଯାଏ ଆଉ ହଁ ଆଉ ତମକୁ ରୁଟି ବେଲି ଆସ ନା।
ପୁରା ଗୋଲ ଗୋଲ ରୁଟି ହି କରେ।
ଯାହାହୋଉ ଘର ଲୋକ। ଶୀଘ୍ର ବାହାଘର କରିଦେବେ ତମର ଜମା ଗୋଲ ରୁଟି ବେଲନା।
ତମକୁ ଆସେ ନା ରୁଟି।
ହଁ। ତମ ଥର ଯେବେ କରିଥିଲି ଟିକେ ମାନଚିତ୍ର ହେଇଗଲା ଏଟା କୋଉ ମାନଚିତ୍ର ଚାଇନାର ମାନଚିତ୍ର କିଏ ଭାରତର ମାନଚିତ୍ର ମୁଁ ଜାଣିନି କେମିତି ଗୋଟେ ହେଇଯାଇଥିଲା ଏବେ ଧୀରେ ଧୀରେ ହେଇଛି ଆଉ ଠିକ ଠାକ।
ହଁ।
ଆଉ ତମର ପଟ ପାଟ ଭଢା ଭଢ଼ି।
ହଁ ପଠା ପଢା ପଢି ସବୁ ଠିକ ଚାଲିଛି। ଅ ଏବେ ତ କଲେଜ ଖୋଲିଗଲାଣି ଫ କଲେଜ ଯିବା ଆସିବା। ହଉ ଏମିତି।
ତମେ ବସ ରେ ଯିବା ଆସିବା କର ନା ସାଇକେଲ।
ନାନା ବସରେ। ଆଉ ଇଏ ରୁଖସାନା । ବସ୍ ଅଛି ହଁ। ସେଇ ବସରେ ମା ମାନେ କଣ ଆସ ଆଉ ଗୋଟେ ଏଗଟରେ ଆସୁ। ସେ ସେୁଷରେ।
ଆଚଛା ସେ ବସ ରେ କେତେ। ନିଅନ୍ତି।
ପାଞ୍ଚ ଟଙ୍କା ହଁ। ସେଇ ମୋ ବସ୍ ହୁଁ।
ହୁଁ ହୁଁ ହୁଁ। ଆମର ସର କାରି ବସ୍ ସେଥିପାଇଁ ସବୁର ମୂଲ୍ୟକୁ ଅଧା ଅଧା କରିକି ନଉଚନ୍ତି ଆଉ ତମେ କଣ ଆମର ଯୋଉ ବେସରକାରୀ ବସ ରେ ଗଲେ ତମର ଯେତିକି ଖର୍ଚ୍ଚ ହବା କଥା ଏଥିରେ ତମର ପଇସା ଟା ବଞ୍ଚି ଯାଉଛି ଆଉ।
ଆଜ୍ଞା। ହୁଁ।
ଯାାଉ ଏତେ କଷ୍ଟ କରିକି ବାପା ମା ପଢଉଛନ୍ତି ଯେତେବେଳେ ପଢିବାକୁ ତ ପଡିବ କଷ୍ଟ ତ କରିବାକୁ ପଡିବ।
ହଁ ସେଇଟା ତ ଅଛି।
ତମର ଅ ଲକ୍ଷ୍ୟ କଣ ଅଛି କରିବା ପାଇଁ ଆଗକୁ?
ଆଗେ ପଲ୍ ଟୁ କମ୍ପ୍ଲିଲିଟ୍ କରେ।
ଆଗକୁ କଣ କରିବାର ଇଚ୍ଛା ଅଛି ହୁଁ।
ଗୋଟେ ଭଲ ଜବ୍ ଫବ
ହୁଁ ହୁଁ ହୁଁ। ପାଠ ପଢିକି ଯୋଉଠି ହେଲେ ଗୋଟେ ଚାକିରୀ କର ପଇସା ରୋଜଗାର କର। ପଇସା ରୋଜଗାର କଲେ ତ ଆମେ ଆମ ଲକ୍ଷ୍ୟରକୁ ସବୁ ପୂରଣ କରିପାରିବା ନା।
ହଁ ସେଇଆ।
ବାପା ହୁଁ ବାପାଙ୍କୁ ଗୋଟେ
ଏତେ କଷ୍ଟ କରିକି ହଁ ହଁ। ଆଉ ଯୋଉ ତମର ପର୍ବ ଥିଲାନି।
ହଁ ହଁ ରଜ।
ହଁ ରଜରେ ସେଠି ମାନେ କଣ ହୁଏ ରଜରେ ତମର?
ମାନେ ଆମେ ରଜ ଟା ଏଥିପାଇଁ ପାଳୁ କିି ଯେମତି ଆମ ରହିଲା ଆମେ ତମେ ତ ଜାଣି ଯେ ଆମେ ଜଗନ୍ନାଥଙ୍କୁ ପୂଜା କରୁ।
ହଁ ହଁ।
ମାନେ ପୁରା ମାନେ ଏମତି ମୁଁ ଜାଣିଛି କି ତାଙ୍କର ଦିଟା ପତ୍ନୀ ଥିଲେ ମାନେ ଏମତି ମାନିବା ପାଇଁ। ଯଉ ଜଣେ ହଉଛନ୍ତି ଧରିତ୍ରୀ ଆଉ ଜଣେ ହଉ ଚନ୍ତି ଯେମତି କଣ ଏଇଟା କଣ ଏଇଟା ମୋର ମନେ ପଡୁନି ସେଟା କଣ ଯଉ ଧରିତ୍ରୀ ଏଇ ଯୋଉ ପୂଜା ତା ଧରିତ୍ରୀ ମାତାଙ୍କ ଉପରେ ସେମ ତାଙ୍କୁ ଆମର କଣ ମାସକୁ ମାସ ତ ଆମର କଣ ଆମ କଣଟା ଗୋଟେ ହୁଏ ମାସିକ ଧର୍ମ ଆମେ ତମେ ଜାଣିଛ ହୁଏ ଆମର ଯୋଉ ଥିରେ ଆମ ଦେହ ଭଲ ମାନେ ଖରାପ ରହେ କିଛି କରିବାକୁ ଭଲ ଲାଗେନି ସେମିତି ଧରିତ୍ରୀ ମାତାଙ୍କୁ ଆମର ହାଁ ଧରିତ୍ରୀ ମାତାଙ୍କର ଆମର ସେଇଟା ଯେତେବେଳେ ହୁଏ ସିଏ ଆଉ ଆମେ ତାଙ୍କ ଉପରୁ କଣ ଚଢ଼ିକି କେତେ କଣ କରୁଛନ୍ତି ତାଙ୍କୁ କେତେ କଷ୍ଟ ହଉଛି ସିଏ ଆଉ ସେଇ ସମୟରେ ସେ ତେ ଆଉ କଷ୍ଟ ସହି ପାରିବେ କି? ସହି ପାରିବେନି ତ ସେଇଆ କୁ ଆମ ଜଗନ୍ନାଥ କହିଲେ କି ଏଇ ଯୋଉ ସାତ ଦିନ ହଉ ବା ଯୋଉ ପାଞ୍ଚ ଦିନ ହଉ ତାଙ୍କୁ କେହି କଷ୍ଟ ଦବନି ଆମେ କଣ ଚାଷ କଲେ କଣ ମାଟି ଖୋଳିକି ଆମେ ଚାଷ କରନ୍ତି। ଏମିତି ହେଲେ କଣ ତାଙ୍କୁ କଷ ଷ୍ଟ ହବ। ଆଉ ସେ ଏଇଟାକୁ ରଖିବା ପାଇଁ ଆମେ କଣ ତିନି ଦିନ ଏଇ ଏଇ ପାଞ୍ଚ ଦିନଟା ପାଳନ କରାଯାଏ ଯୋଉଥିରେ କିଛି ମାନେ ଉ ଧରିତ୍ରୀଙ୍କୁ କଷ୍ଟ ହେଲା ଭଳିଆ କିଛି କାମ କରାଯାଏ ନି ଆଉ ଜି ଯେହେତୁ ସେ ବି ଗୋଟେ ମହିଳା ଆମେ ବି ଗୋଟେ ମହିଳା ସେଥିପାଇଁ ଝିଅ ମାନଙ୍କ ପର୍ବ କୁହାଯାଏ। ଏଇ ତିନି ଦିନ ମାନେ ଏଇ ପାଞ୍ଚ ଦିନ ଝିଅ ମାନେ କଣ ସେ କାମ କରନ୍ତି ନି ଆଉ ତାଙ୍କ ପାଇଁ ପିଠା ପଣା ହୁଏ ଆଉ ଏମିତି ସବୁ ହୁଏ ଆଉ।
ମାନେ ତମେ ଯୋଉ ମାନେ ଦଉଡ଼ିରେ
ହୁଁ ହୁଁ ହୁଁ ଦୋଳିରେ ଝୁଲୁ ହଁ ଆଜିିକାଲି ହଁ ନୂଆ ପ ନୂଆ ପୋଷାକ ହୁଏ ପାନ ଖିଆ ହୁଏ ପିଠା ପଣା ସବୁ ହୁଏ। ହଁ ଆଜିକାଲି ଝିଅ ମାନଙ୍କ ତାଙ୍କର ହେଇକି ନାଇଁ ଏଇଟା ପୁଅମାନେ ହିଁ ପାଳନ କଲେଣି।
ହଁ ହଁ ତାଙ୍କର ବି ହୁଏ ନା କଣ। ଏଟା ମାନେ ଖାଲି ଝିଅ ମାନଙ୍କର ଦହି ଅଛି।
ହଁ ହଁ ହଁ ହୁଁ। ଆଉ ତମ୍ ମେମ୍ ସୋମବାର ଦିନ ଆସିବ ନା।
ହଁ ଯିବି ହଁ। କ ସୋମବାର ଦିନ ତ ଯିବା ଆଉ। ଆ କଲେଜ ବି ଅଛି ଦେଖିବା କଣ ହଉଛି।
ଆଉ ସାର୍ କଣ ପାଠ ଦେଇଥିଲେ ହେଇଯାଇଛି।
ହଁ ମୁଁ କେତେ ପାଞ୍ଚ ନମ୍ବର ପର୍ଯ୍ୟନ୍ତ କରିଛି ଫେର୍ ସନ୍ଧ୍ୟା ବେଳେ ବସିକି କରିବି ।କୋଉ ଆଡମିସନ୍?
ମୁଁ କରିନି। ତ ତୋମର ପ୍ଲସ୍ ଥ୍ରୀ ଚାଲିଛି ନା ପ୍ଲୁ୍ସ ଥ୍ରୀ ଆର ଯୋଉ ଆଡମିସନ୍ କରିବ?
ନା ନା ଚାଲିଛି ଏ ଥାର୍ଡ ସେମିଷ୍ଟାର୍ ସରି ଯାଇଛି, ଆଉ ଫୋର ସେମିଷ୍ଟାର୍ ର ଏବେ ଅଁ, ଇଏ ହବ ଫର୍ମ ଫିଲଫ୍।
ଓ ହୋ
ହୁଁ,
ଆଉ କଣ ତୋମ ଅ-ନା ମୋର ସରିଗଲା, ଏଇ ବର୍ଷ ମୋର ସରିଗଲା।
ପ୍ଲସ୍ ଥ୍ରୀ
ହୁଁ, ହୁଁ, ହୁଁ।
ଓ ହୋ। ଓଡ଼ିଆ
ତୋମର ଦେହ ଭଲ
ହଁ ଘରେ ସମସ୍ତେ ଠିକ ଅଛନ୍ତି। ଅ, ତୋମ ଘରେ?
ଆଉ ହଁ ଆମ ଘରେ ବି ସବୁ ଭଲ।
ଓ ହୋ।
ଆଉ ତୋମେ ଯୋଉ କମ୍ପ୍ୟୁଟର ଶିଖିବାକୁ ଆସ ସାଇକେଲ ଚଲେଇକି ଆସ ନା ଗାଡି ରେ ଆସ?
ଅଛି ଏଠି କେତେ ଆ ଟା ପଇଁଚାଡିଶ ରେ ବସ୍ ଅଁ, ହଁ ଅଛି ସେ ବସ୍ ରେ।
ଆଉ ଏଠି ଯା ଯେମତି ପଢାଉ ତୋମ ଭଲ ଲାଗୁଛି ତ?
ହୁଁ ଭଲ ଲାଗୁଛି।
ସବୁ ବୁଝିପାରୁଚ ନା ନା ଏମତି ହଁ ଖାଲି କରିଦଉଚ।
ବୁଝିବାରୁଛି ନା ଫିର
ଆଉ ତୋମର ସିଆଡେ କି କି ଗଛ ସବୁ ଅଛି?
ଆମର ଏଠି ଆମର ନଡିଆ ଗଛ ଅଛି, ଆମ୍ବ ଗଛ ଅଛି ମାନେ ଘର ସାମଦନାରେ ଅ, ଅଁ, ଆମ୍ବ ନଡିଆ ଗଛ ଅଛି ଆଉ ଗୋଟେ ନିମ୍ବ ଗଛ ଅଛି ଆଉ ଆମ ବାଡିରେ ମାନେ ବହୁତ ଗଛ ସବୁ ଅଛି ସେଟା ଟିକେ ଡୁ ଦୂରରେ ଅ
ତୋମେ ଗଛ ଲଗାଅ?
ହଁ କେବେ କେବେ ଏମିତି ପିଜୁଡି ଗଛ ମୁଁ ଲଗେଇଥିଲି ହେଇଛି। ଉଁ, ହୁଁ, ପି ଜୁଳି ଗଛ ହଁ ଏବେ ହେଇଛି ଥରେ ଛୋଟ ଛୋଟ ହେଇଛି ଏବେ ଆମ ଗଛର
ହଉ ବଡ ହେଲେ ଆଣିକି ଆସିବ ଆଉ, ବଡ ହେଲେ ଆଣିକି ଆସିବ।
ହଁ। ଏବେ ତୁ ଆମ୍ବ ସରିଯାଇ ଆ ଗଛରେ ନାହିଁ
ହଉ ଆର ବର୍ଷ ହେଲେ ଆଣିକି ଆସିବ ଆଉ
ତମର ଆମ୍ବ ଗଛ ଅଛି।
ହଁ ଅଛି।
ଓ ହୋ। ଏଥର ତ ହେଇଥିବ ଆମ୍ବ।
ହଁ ହେଇଥିଲା ଏବେ କିନ୍ତୁ ସରିଗଲା।
ହୁଁ ଆମର ବି ଯାଇ ଫିର ଆହୁରି ଆଭ ହେଲାଣି ଆମର ଦିଥରେ ହେଉଛି।
ଯା ହଉ ସମସ୍ତଙ୍କର ଥରେ ଥରେ ହଉଛି ତମର ଦୁଇଥର।
ହଁ।
ଆଉ ତମର ଭଉଣୀ ଅଛନ୍ତି।
ହଁ ମାନେ ଗୋଟେ ଘରେ ହିଁ ଅଛି ଆଉ ଗୋଟେ ହଷ୍ଟେଲରେ।
ଓ ତମେ ଘରେ ଅଛ ସିଏ ହଷ୍ଟେଲ।
ହୁଁ ସେମାନେ ଉର୍ଦ୍ଦ ର ଆମର ଗୋଟେ ପଢାଯାଏ ଆଲିମା ସେ ସେଟା ପଢୁଛି ହୁଁ। ଆଉ ଗୋଟେ ଛୋଟ
ଯାହା ହଉ।
ଆଉ ତମ ମାଡଗୋଳ ଲାଗୁନ ନା ଭଲ ।
ମାନେ ମୋର ମୋ ଛୋଟ ଭଣୀ ଟ ଏମିତି ଲାଗେ ଆମର।
ଜିତେ କିଏ? ତମେ ନା ତମ ବଡ ଭଉଣୀ।
ମାନେ ମୁଁ ହିଁ ବଡ ଆଉ ସେ ଦି ଜଣ ଛୋଟ। ହଁ।
ଆଉ ତମେ ଯୋଉ କହିଲ ନଡିଆ ଗଛ ନଡିଆ ଗଛରେ ଯୋଉ ଉ ତାର ଆମେ କଣ କଣ ସବୁ ଖାଇଥାଉ ନଡିଆ ଗଛର
ଆ ନଡ଼ିଆ ପଇଡ ଏଇ ତୋ